କହୁନ ଭାଇ ଏ ଆଇଥିଲି ବା।
କୋଉଠିକି?
ମ୍ୟୁଜିୟମ ବା।
ମ୍ୟୁଜିୟମ୍ ଯାଇଛ।
ହଁ ତମ ଡାକିଲେ ତମେ ଫୋନ୍ ଉଠେଇଲନି ଏଇନା ଗୋଟେ କରୁଛ କଲ ଡେରିରେ।
ତ ଶନିବାର ମ୍ୟୁଜିୟମ କାଇଁ ଯାଉଥିଲ ଯେ ସେ କଣ ହାପ ରେ କଣ ବନ୍ଦ କରିଦିଅନ୍ତି।
ସେଥିପାଇଁ ତ ସକାଳୁ ପଳେଇ ଯାଇଛି ତମେ ଦେଖନ୍ତ ତ ମୁ କେତେ କେତଳେ ମୁଁ କଲ କରିଥିଲି ଦେଖନ ତମେ
ମୋର ମନ ନାହିଁ ଆଉ ମୁଁ ଉଠେଇନି ମୁଁ ଶୋଇ ପଡିଥିଲି ବା।
ତମେ ଏତେ କୋଢିଆ ହେଲେ କଣ ପାଇଁ ମାନେ ଏ ଏଇ ଟାଇମ ରେ ତମେ ଯୋଶୀରେ ରହିବା କଥା।
ମ୍ୟାଡ଼ାମ ମୁଁ ନିଦ ଲାଗିଯାଇଥିଲା କାଲି ଲେଟ୍ ନାଇଟ ରେ ଶୋଇ ନଥିଲି। ହଁ ସେ ଥିରୁ ନିଦ ଲାଗିଯାଇଥିଲା। ଆରେ ମୋ ଇୟର ବଡ଼ସ ଟା ହଜିଯାଇଛି ମୁଁ ଗୀତ ଶୁଣିକି ଶୁହେ ତ ନିଦ ହେଲାନି ଆଉ।
ନାଇଁ ତମକୁ ଚିକୁୁଆଇ କେଲି ତମେ ସାଙ୍ଗ ଗପୁଚି ଖାଲି ତାରି ସହିତ ଆଉ
ଚିକୁଭାଇ ସହିତ ମୁଁ ଗପୁଛି ତମକୁ କିଏ କହିଲା ଏ ଏକଥା।
ସେ ମତେ କହୁଥିଲେ ବା ଚିକୁଭାଇ ସେ ଆଇଛନ୍ତି ମୋ ସହିତ।
ସେ ଡେଲିଡେଲି ମିଛକଥା ଗୁରା କହିଲେ ମୁଁ କାହା ସହିତ କେତେବେଳେ ଗପିଲି।
ସେ ତମକୁ ଗୋଟେ କଣ ଫିଲ୍ମ କଥା ପଚାରୁଥିଲେ ତମେ ଗୋଟେ କଣ? ଫିଲିମ୍ କିଛି
ଆରେ ହଁ ଆମେ ବା ତାର ମୋର ଡିସାଇଡ କରିଥିଲୁ ଏଇଠି ଯିବାକୁ। ଆମର ଯୋଉ ଶ୍ରୀୟାସ୍ଵତି ଫିଲ୍ମ ଦେଖିବାକୁ ଯିବେ ଛକି ସୁନ।
ହଁ।
ହଁ! ସି ମତେ ମନା କଲେ କଇଲେ ନାଇଁ-ନାଇଁ ଫିଲ୍ମ କଣ ଦେଖିବି, ପାଖରେ ପଇସା ନାହିଁ। ମୁଁ କଇଲି ଚାଲୁନ ମୁଁ ଦେବି। ନାନାଇଁ, ମୁଁ ଦେଖିବାକୁ ଯିବି। ମୁଁ ପଢିବି ଆମର କମ୍ପୁଟର ସାର୍ କଣ କହିଛନ୍ତି ଟେଷ୍ଟ କରେଇବେ।
ନାଇଁ ନାଇଁ ତମ କାେ ରାତିରେ କଥା କଣ ତମ ପଚାରୁଥିଲେ ଫିଲ୍ମି ଗୋଟେ ଭୂତ ଫିଲ୍ମ କି ଗୋଟେ ଠାକୁରଙ୍କ ଫିଲ୍ମି।
ହଁ। ମୁଁ ତାଙ୍କୁ କହିଲି ଆରେ ମୁଁ ତାଙ୍କୁ ମୁଁ ତାଙ୍କୁ ଫିଲ୍ମ କିହିଲି ମୁଁ ଯେତେ ଯେତେଟା ଫିଲ୍ମ କହିଲି ସେ କହିଲେ ମୁଁ ସବୁ ଯାକ ଦେଖି କିଛି ମୁଁ କଣ କରିବି।
ଆଉ ତମେ ନୂଆ ନୂଆ ଫିଲ୍ମ କଥା କହିବ ନାଉ ଗୋଟେ କୋ କହୁଛ ଗୋଟେ ସେଇଟା
ଆଉ ସେଇ କଥା ଆ ନ ନହେଲେ ମୁଁ ତମକୁ କହିଦେବ ତମେ ତାଙ୍କୁ କହିଦେବ ହେଲା। ମୁଁ ତାଙ୍କୁ କହିଲି ତମେ କାନ୍ତରା ଦେଖିବ, ସେ କହିଲ କାନ୍ତରା- କାନ୍ତରା ସମସ୍ତେ ଦେଖିଛନ୍ତି।
ହଁ ଏଟା ସମ୍ଭୁଦେଖଛନ୍ତି।
ହଁ, ମୁଁ କହିଲି ତମେ ତୁମ୍ବାଡ ତାହଲେ ଦେଖ ନା ତୁମ୍ବାଡ ବି ସବୁ ଦେଖିଛନ୍ତି।
ହଁ, ସେଇଟା ବି ଦେଖିଛନ୍ତି।
ହଁ, ତାହେଲେ ବ୍ରହ୍ମୟୁକୁମ ଦେଖ, ନା ସେଇଟା ବି ସମସ୍ତେ ଦେଖିଛନ୍ତି।
ସେଇଟା କିଏ ନ ଦେଖିଛି କହିଲ।
ଆତାହାଲେ ଥାମା।
କ୍ଷମା କଣ?
ଥାମା ବି ଗୋଟେ ମୁଭି ଟା ଏଇ ଯୋଉ ଆମର ଆର କଣ ସେଇ ଯୋଉ ରଶ୍ମିକାର।
ଭଲ ଫିଲ୍ମଟା କି?
ଅଁ ଫାଷ୍ଟ ଆଡୁ ଏତେ ଭଲ ଲାଗିବନି କିନ୍ତୁ ଲାଷ୍ଟ ଆଡୁ ସେଇଭଳିଆ ସିନ୍ ଅଛି ଭଲ ଲାଗିବ।
ଡବଲ ସାଉଣ୍ଡ ସୁବା ଯାଉଛି କି?
ହଁ ନାଇଁ ସେ ହିରୋଇନ ନାଁ ମତେ ସୁଭା ଯାଉନି।
ନା ନା ମୁଁ ଯୋଉ କଣ କହୁଛି କହିଲ ଟିକେ ଜୋର୍ ଜୋରେ ସୁକା ଯାଉଛି ନା ମୋର
ନାଇଁ ନାଇଁ ଭଲ ଶୁଭା ଯାଉଛି ଆପଣ କହୁନାହାନ୍ତି।
ମୁଁ ଯ ଛାମା ଫିଲ୍ମଟା କାହା ଉପରେ କହିଲ?
ଥାମା ଆଉ ପୁଣି ଯୋଉ ଆମର ଯୋଉ ରାକ୍ଷାଶୁଣୀ ଉପରେ। ଏଇ ଯୋଉ ତାଡକା ତାଡକା ତାଡକା ହଁ ତାର ପୁର୍ନଜନ୍ମ ହବ।
ତାହେଲେ ଭଲ ଫିଲ୍ମ ଟେ ହେଇଥିବ ମତେ ଲାଗୁଛି।
ହେଇଛି ଯେ କିନ୍ତୁ ସେଟା ମାନେ ରେଟିଂରେ ଏତେ ତାକୁ ରେଟିଂ ଦେଇନାହାନ୍ତି। ସେଟା ଆଠ ପଏଁ ଆଠ ଦଶମିକ ପାଞ୍ଚ ରେଟିଂଙ୍ଗ୍ ତାକୁ ଦେଇଛନ୍ତି।
ଅ ହଁ।
ହଁ ତା ଠାରୁ ମାନେ ଭଲ ଏଇ ଯୋଉ ଆମର ଯୋଉ କାମ ଏଇ ଯୋଉ ନାହିଁ ଆର ଗୋଟେ ପିଲିମି ଯୋଉ କଣ ତାର ଏ ଯ ଡ୍ରିମ୍ ଗୋଲ ଫିଲ୍ମ ଯିଏ କରିଥିଲା କଣ ତା ନା ଟା ଭୁଲି ଆୟୁଷ୍ମାନ ଖୁରାନା।
ହଁ ହଁ।
ହଁ ତାର ଗୋଟେ ମୁଭି ଆଇଚି ସେଇଟା ଭଲ ହେଇଛି।
କଣ ଏଥିରେ ମୁଭି ନାଁ ଟା?
ହଁ ସେ ମୁଭି ନାଁ ଟା ଆକ୍ଚୁଲି ମୋ ସେଥିରେ ମନେ ପଡୁନି ରହିଥା ମୁଁ ଟିକେ ର ମୁଁ ଭାବି କହୁଛି। ନା ଭଲ ମୁଭି ଟା। ସେ ଯୋଉ ସେଥିରେ ବରୁଣ ଧବନ ବି ଅଛି ଯି ଭେଡିଆ ବି ହେଇଥିଲା ସେଥିରେ ସିଏ ବି ଅଛି।
ଓହୋ ଏପଟେ ଲାଗୁଛି ବଧେ ଯୋଉ ସ୍ତ୍ରୀ ଭଳିଆ ହେଇଥିବ।
ହଁ ସ୍ତ୍ରୀ ଯୋଉ ଭାଇ ସେ ହିରୋଇନ୍ ଟା ଭଲ ଲାଗେ। ଆ କିଛି ଭଲ ଲାଗିବନି ହଁ ଏବେ ତ ତାର ଗୋଟେ ନୂଆ ରିସେଣ୍ଟଲି ଗୋଟେ ନୂଆ ମୁଭି ଆସୁଛି ସେତ ତ ତାକୁ ନ୍ୟାସନାଲ ପୁରସ୍କାର ମିଳିବ ରାଜ୍ୟ ସମ୍ମାନ ସେ ସେଇ ଭଳିଆ ଆକ୍ଟିଂ ସେଥିରେ କରିଛି ନା।
କଣ ଆକ୍ଟିଂ ଏମିତି କରିଛି ନ୍ୟାସନାଲ୍ ଆୱାର୍ଡ ମିଳିବ ତାକୁ।
ହଁ ତାକୁ ମିଳିବ ମିଳିବା ଦରକାର। ରେ ନ ମିଳିଲେ ବି ମୁଁ ମାନେ ରିକୁଏଷ୍ଟ କରିବି ମିଳିବ ନା।
ହୁଁ ମିଳିିବନି ନା
ଆରେ ସେ ଭାଇ ନ୍ୟାସନାଲ କ୍ରସ ଥିଲା।
କୋଉଠି ଥିଲା ନ୍ୟାସନାଲ କ୍ରସ।
ଆଉ କଣ।
ତମେ କଥା ଶୁଣ ଆଗେ ଆରେ ମତେ ମୁଁ ତମ ସହିତ କଥା ହଉଛି ତମେ ଇନଷ୍ଟାଗ୍ରାମ କଥା ଏଠି ଉଠାଉଛ କଣ ପାଇଁ।
ହଁ ତାହେଲେ କହୁନାହାନ୍ତି କଣ କହୁଛ
ମୁଁ କହୁନି ତମେ ଗୋଟେ ବଡ଼ କଲି ଠାକୁରଙ୍କ ଫିଲ୍ମ।
ଠାକୁରଙ୍କ ଫିଲ୍ମ କଣ ଠାକୁରଙ୍କ ଫିଲ୍ମ ଆଉ କଣ ରହିଲା।
ଯେମତି ଆମ ଗୋଟେ ଠାକୁରଙ୍କ କାର୍ଟୁନ ନରସିଂହା ଭଳିଆ ଗୋଟ କାର୍ଟୁନ ଲେଜେଣ୍ଡ ଅଫ୍ ହନୁମାନ
ଆ ମୁଭି ନାଇଁ ସିରିଜ୍ ଅଛି ହନୁମାନ ଦେଖି
କୋଉଟା?
ହନୁମାନ ଶିରିଜ୍ ହନୁମାନ
ହନୁମାନ ସେଇଟା ହଁ ସେଇଟା ତ ମୁଁ କେବେଠୁ ସାର୍ ଦେଇଛି।
ଏହେ ତ ଆଉ ଗୋଟେ ନେଷ୍ଟ ପାର୍ଟ ଏବେ ଆସିବା।
କଣ?
ସେଇ ବା ଲେଜେଣ୍ଡ୍ ଅଫ୍ ହନୁମାନ ସିଜିନ୍ ଥ୍ରୀଟା।
ସିଜନ୍ ଥ୍ରୀ ସିଜନ୍ ପାଞ୍ଚଟା ସମସ୍ତେ ସେ ମୋ ସ୍ତ୍ରୀ କଥା କେମିତି କହୁଚି ତମେ ଦେଖ
କୁ ମାନେ ପୁରା ପାଞ୍ଚଟା ଜାକ୍ ପାଞ୍ଚଟା ଜାକ ଛାରି ଦେଇଚ। ଆରେରେ ଆଉ କଣ? ଆଉ ମାନେ କାର୍ଟୁନ ମୁଭି ନହେଇକି ଅଲଗା କିଛି ଦେଖିଚ ମାନେ ଏମ୍ତି ଆ ମାନେ ଆମର ଠାକୁର ନାଇଁ ଅଲଗା ଯେମିତି ମିର୍ଜାପୁର ବେରିକା।
ନା ହଁ ଆଉ ନାଇଁ ସେଇଗୁଡା କିଏ ଦେଖିବ।
ଦେଖୁନ କଷ୍ ଲାଗୁଚି।
ମୁଁ ଟିକେ ଠାକୁରଙ୍କ ଉପରେ ପଚାରିଲି ତମେ ମିର୍ଜାପୁର ଏଟା ଗୁଣ୍ଡା ଗୁଣ୍ଡି ସି ମତେ ଭଲ ଲାଗେନି।
ଆରେ ତେମେ ଦେଖ ସ୍ପେଶାଲ ସିନ୍ ବି ଅଛି ମଜା ଲାଗିବ ଦେଖିବାକୁ। ଆରେ! ହୁଁ ହୁଁ କଣ ହେଲା ଆଉ ଠାକୁରଙ୍କ ମୁଭି ବି ତାହେଲେ ଆଉ ଗୋଟେ ଆମର ଦେ ଖୁନ‌ ଏଇ ଯୋଉ ଆଗକୁ ତ ଆସିଚି ପର୍ଶୁରାମ ହେରିକା ଆସିଚି।
ସାର୍ ଏବେ କେବେ ଆସିବ ଭାଇ ଏବେ ଜୋରା ଗୋଟେ ଥିବ ମୁଁ ଦେଖ୍ କି ମୁଁ ଖାଲି ନ
ରହିଥା ରହିଥା ତାହେଲେ ମୁଁ ଭାବୁଚି ଅଲଗା ମୁଭି ମୁଭି ମୁଭି ରହିଥା ମୁଁ କହୁଛି ଟିକେ ଅପେକ୍ଷା ହୁଁ କଣ ହେଇଥାଇପାରେ ଠାକୁରଙ୍କ ଫିଲ୍ମ ନାଁ? ଆମର କଣ ଠାକୁର ଫିଲ୍ମ ଠାକୁର ଫିଲ୍ମ ହଁ ଟିକେ ଭାବିବାକୁ ମୋତେ ଟିକେ ଟାଇମ୍ ଦରକାର ନା ସେମିତି କହିଦେଲେ କ ମୁଁ କହିଦେବି।
ତମେ ଗୋଟେ କଣ ଫିଲ୍ମ୍ ପ୍ରେମି ମୁଁ ଶୁଣିବାକୁ ପାଇଥିଲି?
ତ ମୁଁ ଦେଖିଲା ପରେ ଭୁଲି ଯାଏବା।
ନାଁ ନାଁ ଏଇଟା ଠିକ୍ ହେଲାନି ମୁଁ ତମକୁ ଗୋଟେ ସଜେଷ୍ଟନ୍ ମାଗୁଚି ତମେ ସଜେସନ୍ ଦେଇପାରୁନ।
ଆଉ ତାର ଅଲଗା କଣ ଗୋଟେ ଦେଖ ଫିଲ୍ମ୍ ଖାଲି ଠାକୁରଙ୍କ ଫିଲ୍ମ୍ ଆମର ଏଇ ଯୋଉ ସୁରି ସୁରିଆର କରି ପୁଅ ଆଇଚି ଦେଖୁନୁ?
ଆ ସେଇଟା ବି ମୁଁ ଦେଖି ଦେଇଚି ପା।
ଆଉ ତାହେଲେ ଆମର ଯୋଉ ଧନୁଷ୍ ଆଇଚି ଇଡଲି କଡେଇ
ସେଇଟା ବି ଦେଖି ଦେଇଛି।
ଆଉ ତାହେଲେ ଆଉ କଣ ରହିଲା ଯୋଉ ଆମର ମୁଁ ଭାବୁଛି। ଆମର ଚିତ୍ର ଲେଖା ନାଇଁ ନାଇଁ ସେଟା ହିନ୍ଦୀଟା।
ହଁ କାହା ଉପରେ ସେଇଟା?
ସିରିଷ୍ଟା ସିରିଷ୍ଟା ସେଇଟା।
ନା ସିରିଏଜ୍ କଥା ତମକୁ ଉଠେଇ ତମକୁ ଫିଲ୍ମ୍ କଥା କହୁଚି ସରିବ ଏଟା ଦି ଘଣ୍ଟା ଭିତରେ
ଓ ଦି ଘଣ୍ଟା ଭିତରେ ସରି ସରି ମୁଁ କହୁଛି ଆମର ଶାରୁଖ୍ ଖାନ ଶାରୁଖାନ ଡଙ୍କି ଦେଖିଚ?
ହଁ। ସେଇଟା ତ ଫ୍ଲପ୍ ହେଇଗଲା।
ନା ଫ୍ଲପ୍ ହେଲେ ବି ଫିଲି ମ୍ ଟା ସେଇଭଳିଆ ହେଇଛି ତମକୁ ମାନେ ଖାସ୍ ଲାଗିବ।
ମୁଁ ତ ବୋଉ ବୁଟୁ ଭୂତ ତା ଠୁ ମତେ ଭଲ ଲାଗିଲା।
ହେ ହେ ଆଉ ତାହେଲେ ତାର ଶାହାରୁଖାନ ର ଯବାନ୍
ନାଇଁ ମାନେ ମତେ ଗୋଟେ ମାଇଥୋଲୋଜି ଫିଲ୍ମ କଥା କହିବନା ମୁଁ ଯବାନ୍
ଆ ସେ ମାଇଥୋଲୋଜି ଆମର ହୁଁ ହୁଁ ହୁଁ ହୁଁ ହୁଁ ଭାବିବାକୁ ପଡିବ।
କଣ ଭାବିବ ଯେ ଗୋଟେ ଫିଲ୍ମ୍ କଥା କହିବ ଭାବୁଛ ଆହୁରି ତମେ।
ତେମେ ଗୋଟେ କାମ କର ଆମର ପାବାର୍ ଦେଖ ପାବାର୍ ସେଇଟା ବାବୁସାନ ର ଇଲେକ୍ସନ ଉପରେ।
ନାଇଁ ନାଇଁ ବାବୁ୍ସାନ ଗୋଟେ ହିରୋ ମୁଁ ତା ଫିଲ୍ମ୍ ଦେଖିବି
ଆ ତାହେଲେ ଓଡିଆ ଫିଲ୍ମରେ ସବୁଠୁ ପୁରୁଣା ଫିଲ୍ମ୍ ଛାତି ଚିରି ଦେଲେ ତୁ ଦେଖ।
ସେଇଟା ଦେଖ୍ ସେ ଦେଖିଛି ସେଇଟା ବି ମୁଁ ଦେଖିଛି। ଟା ବହୁତ୍ ଛୋଟବେେଳେ ଦେଖିଥିଲି। ଆଉ ଗୋଟେ ନଥିଲା ଯୋଉ କୋଉ ଦୁନିଆରୁ ଆଇଚ ବନ୍ଧୁ? ବଢ଼ିଆ ଫିଲ୍ମ୍ ଟେ ନୁହଁ ଆଉ ସେଇ ଗୋଟେ କଲେ ଗୋଟେ ଆଗରୁ ଗୋଟେ ଓଡ଼ିଆ ଓଡ଼ିଆ ଫିଲ୍ମ୍ ଭଳିଆ ଲାଗୁଥିଲା।
ଆ ଆଉ ଗୋଟେ ଯୋଉ ସବୁଠୁ ରୁ ଡର ଲାଗେ ଯୋଉ ବବୁଲୁ ଭାଲୁ ହେଇ ଯୋଉ ହଁ ସେ ମୁଭିଟା ଆଉ ଆଉ କଣ ରହିଲା?
ତାପରେ ଆଉକିତୁ ନାଇଁ ହଁ ସେ ଯୋଉ ରାକ୍ଷୀ ବାନ୍ଧିବି ତାର ଯୋଉ ହା ତ କଟିଲା ବେଳକୁ ତା ଭଉଣୀକି ରକ୍ଷା କରିବ
ଲିଟେରାଲି କଷ ଲାଗେ ମାନେ ସେ ସି ମାନେ ସେଇ ସିନ୍ ଟା
ଯୋଉ ଜୁ ଡ୍ ଯୋଉ ହାତ ଫାତ ଚୁଟି ଫୁଟି ନଥିଲା ସବୁ ଠିଆ ହେଇଯାଏ।
ହଁ ବା ମାନେ ସେ ସିନ୍ ମୋର ଏବେ ବି ମନେ ପଇଲେ ମୋ ମନରୁ ଯାଏନି। ମାନେ ପ୍ରତିବର୍ଷ ସିଏ ଯେ ଫିଲ୍ଲିମ୍ ଆରମ୍ଭରୁ ପ୍ରତିିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ସେ ଫିଲ୍ଲିମ୍ ଦବା ଥୟ। ପ୍ରତିିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଏବେ ବି ଦଉଛି। ସେ ସେ ଫିଲିମି ଏବେ ବି ଦଉଚି। ଆମର କିଛିଟା ଓଡ଼ିଆ ଚ୍ୟାନେଲ୍ ରେ ଏବେ ବି ଦଉଛି ଆଉ ଏବେ ତ ଚାରିଧାମ୍ ବାହାରିଛି ଚାରିଧାମ୍ ଅନୁଭବ ମହାନ୍ତିର ଦେଖୁନ
ହଉ ଦେଖିଆ ସେଇଟା ଦେଖିଆ ତାହେଲେ ଆଉ ଟିକେ ଟାଇମ୍ ଲାଗିବ ଆଉ।
ଆଉ ଆମର ତ କଣ ହ୍ୟୁମାନ୍ ସାଗର ଚାଲିଗଲା ପରେ ତ ତାଙ୍କର ଗୋଟେ ନୂଆ ଚଲେଇ ଛନ୍ତି ସ୍ଵର୍ଗରେ ଅଛି ଯେ ମୁଁ ଭଲରେ ଅଛି ତାଙ୍କର ଗୋଟେ ନୂଆ ଚଲେଇଛନ୍ତି
ନାଇଁ ନାଇଁ ସିଏ ଗୋଟେ ଭଲ ଲୋକ ଥିଲେ ସେ ମରିଗଲେ ବୋଲି ତାଙ୍କୁ ଏମିତି କରିବା କଥା ଏଇଟା ଠିକ୍ ହେଲାନି।
ଏମିତିଆ ଗୀତ ଗୋଟେ ବାହାର କରୁଛନ୍ତି ତାଙ୍କ ନାଁରେ କେଡେ ଗୋଟେ ଲେଜେଣ୍ଡ୍ ସିଏ ତାଙ୍କ ନାଁରେ ଭାର କରୁଛନ୍ତି ସ୍ଵର୍ଗରେ ଅଛି ମୁଁ ଭଲରେ ଅଛି ଇଏ ଗୋଟେ କୋଉ ଗୀତ?
ଉଁ ଏଇଟା ଭାଇ ଓଡିଆ ଇଣ୍ଡଷ୍ଟ୍ରି ପୁରା ପୁଡିଗଲାଣି ମତେ ଲାଗୁ
ସେଇ କଥା ଓଡିଆ ଇଣ୍ଡଷ୍ଟ୍ରିିକି ଆସିଲା ପରେ ସୋନୁ ନିଗମ୍ ଅନୁୁରାଧା ପଡୁୱାଲ ଏମାନେ କୋଉଭଳିଆ ଗୀତ ବୋଲୁ ଥିଲେ କହିଲ ଏମିତିକି ଅରିଜିତ୍ ସିଂ ବି କଟ୍ କ ଆସି ରଙ୍ଗଲବ ରଙ୍ଗବତୀ ରଙ୍ଗବତୀ ଗୀତ ଗାଇଥିଲା।
ଆ ସ ସେମିତି ଉଦିତ୍ ନାରାୟଣ ଯିଏ ବି ଗାଇଥିଲେ ମନେ ଅଛି ସେ କେତେ ଗୀତ ଗାଇଚନ୍ତି।
ସେଇ କଥା ଉଦିତ୍ ନାରାୟଣଙ୍କ ଗୀତ କହୁଛି ପୁରା ମାନେ ପୁରା ହାର୍ଟ୍ କୁ ଟଚ୍ କରିବ।
ଆଉ ଆଗରୁ ଯେମିତି ଆଉଥିଲା ବାବୁସାନ ଫିଲ୍ମି ମାନେ ଲଭ୍ ପାଇଁ କୁଛ୍ ବି କରେଗା
ଯେମ୍ ଭାଇ ଯେମିତିଆ ସିଏ ଆକ୍ଟର ସେମିତିଆ ସିଙ୍ଗର୍ ବି ସିଏ ତା ଭଏସ୍ ଟା ବି ଭଲ ଲାଗେନି
ଲେଖୁ ଲେଖୁ ଲେଖିଦେଲି ଲଭ୍ ପାଇଁ କୁଛ୍ ବି କରେଗା।
ସେ ଫିଲ୍ମ ଲଭ୍ ପାଇଁ କୁଛ୍ ବି ପୁରା ଡୋମିନେଟ୍ କରିଦେଇଥିଲା।
ଆଉ ଆଉ ଏବେ ଯୋଉ ସୁନା ପିଲା ହେଲେ ଟିକେ ସ୍କୃ ଢିଲା ସେଇଟା ବି କଷ ଲାଗେନିକି?
ହଁ ତା ଗୀତରା ଭଲ ଲାଗେ।
ଆଉ ଶୂନ୍ୟତାକୁ ପଅ
ହୁଁ ହୁଁ ଆଉ ତାହେଲେ ତମେ ସବୁ ଗୀତ ସେଡା ଶୁଣ ନା କଣ?
ଆଉ ଆମେ ଶୁଣୁ ଆଗରୁ ଏବେ ଟିକେ ଆଉ ଶୁଣା ଶୁଣି ଏ କାମ କ ମାମେ ବ୍ୟସ୍ତ ରୁ ଆଉ ଦେଖି ହଉନି ଫିଲ୍ମ।
ଓହୋ ନହଲେ ତ ତମେ ସବୁ ଯାକ ମୁଁ ବି ତ ଦେଖୁଥିବ ଆଉ।
ଆଉ ଉଡେଇ ଦିଅ ଆମେ ସବୁ।
ସବୁ ଉଡେଇଦିଅ ନା ଆଉ କମ୍ପୁଟର ଫମ୍ପୁଟର ସବୁ ସରିଲାଣିି?
ସାର୍ ବା ଆମକୁ ଉଡେଇ ଦେଇଛନ୍ତି।
ଓ ହୋ।
ଆଁ ପଇସା ଆମେ ଦେଉନୁ ବୋଲି ଆମ ସହିତ ଖେଳୁଛନ୍ତି ସାର ବା।
ଓହୋ ମୁଗ ଯ ଆଛା ହୁଁ ମୁୁଁ କହୁଛି ଚାଲ କୋଉଦିନ ଗୋଟେ ଯିବା ସାର୍ ଙ୍କୁ ଗୋଟେ ଗୁରୁ ଦକ୍ଷିଣା ଦେଇକି ଆସିବା ଆଉ କଣ। ଗୋଟେ ଫଟୋ ଫ୍ରେମରେ ଆମେ ସମସ୍ତ ସଙ୍କହିତ ଉଠେଇକି ସାର୍ ଙ୍କୁ ଗିଫ୍ଟ କରିଦବା ଆଉ।
ତାେ ଠିକ କ ଖୁସି ହେଇକି ଆମକୁ ଦେଇଦେବେ ସାର୍ଟିଫିକେଟ।
ହଁ ହଁ ଆଚ୍ଛା ହଉ ତାହେଲେ ଆଉ ହଉ ଟାଇମ ହେଇଗଲା ଆମେ ରହିଲୁ ଆଉ କେତେବେଳେ କଥା ହବା ଆଉ।
ଅ ହଉ ହଉ।